ହଁ ଝିଅ କଣ କରୁଥିଲ?
ଏଇଟ ଠୀ ବସିଛି ତୁ କଣ କରୁଛୁ?
ମୁଁ ଆସିଥିଲି ପରା ଏପଟ ଟିକେ ଆଜି ଏବେ ଟିକେ ଏବେ ସମର କ୍ଲାସ ଚାଲିଛି ନା ଏବେ ଖରା ଛୁଟି ସରିଲା ପରେ ସ୍କୁଲ ଖୋଲିଗଲା? ସ୍କୁଲ ଖୋଲିଗଲା ଯେ କଲେକ୍ଟର କହିଲେ ହଁ ପାଠାଗାର ଆସିଛି ପରା ସ୍କୁଲ ତ ଏଗାରଟାରେ ବନ୍ଦ ହେଇଗଲା ଏବେ ପାଠଗାର ଆସିଛି ଆଉ ତୁ ପାଠ ତମର ସେପଟେ ପାଠାଗାର ନହିଁ କି
ନାହିଁ ପରା ତମର ଏପଟେ ଅଛି ନା ନାହିଁ ଏପଟେ ଆମର ତମ ଭଲ ଗୋଟେ ପାଠ ଘରେ ରହିଲେ କେତେ ଭଲ
ହଁ ପାଠାଗାର ଦେଖେ ଏବେ ମୋର। ଏବେ ମୁଁ କଣ କରୁଛି ନା ସ୍କୁଲ ସରୋଇ ଦଉଛି ସ୍କୁଲ ସରୋଇ ଦେଲା ପରେ ମୁଁ ଆଉ ଘରେ ଆଉ ରହୁନି ଖାଇଦଉଛି ଏକଦମ ଏକା ବେଳକୁ ଲାଇବ୍ରେରୀରୁ ଲାଇବ୍ରେରୀ କୁ ପଳେଇ ଆସୁ ଲାଇବ୍ରେରୀରେ ବସିଲେ କଣ ହଉଛି ନା ଦୁଇ ଘଣ୍ଟା ବରଂ ବସ କିନ୍ତୁ ଗୋଟେ
ଗୋଟେ ହଁ ତର ମାନସିକ ବି ଏତେ ଶାନ୍ତି ରହିବ ପଢିବାକୁ ଆହୁରି ରଛ ହବ ଘ ଘରେ ରହିଲେ କଣ ଆମେ ଟିକେ ପଢିଥିବା କି ନାଇଁ ପୁଣି ଆମେ ଦୂରଦର୍ଶନ ଦେଖୁଛେ କି କୁଆଡ଼େ ବୁଲିବାକୁ ପଳୋଉଛ ଏମିତି ହେଉଛି। ହଁ।
ହଁ ହଁ ନିହାତି ଲାଇବ୍ରେରୀରେ କଣ ପାଠାଗାରରେ କଣ ହଉଛି ନା ଆମର ଯୋଉ ଆମର ବୁଦ୍ଧି ଜ୍ଞାନ ସବୁ ଏକ ଜାଗାରେ କେନ୍ଦ୍ରିତ ହେଇକି ମାନେ ଭଲ ଭାବରେ ଅ ମନୋଯୋଗ ଦେଇକି ପାଠ ପଢି ହଉଛି। ଆଉ ଲାଇବ୍ରେରୀରେ ଯୋଉ ଦୁଇ ଘଣ୍ଟା ଯୋଉ ବସିକି ପାଠ ହଉଛି ସେଟା ଖାଲି ପାଠ ହଉଛି। ଘରେ ରହିଲେ କଣ ହଉଛି ବସିବା ପାଇଁ ଇଛା ଲାଗୁନି ଟିକେ କଣ କରିଦେବୁ ଟିକେ କଣ ଖାଇଦବୁ କା ସହିତ କଥା ହେଇି
ସେଇଆା ସେମିତି ମନ ପୁରା ଅସ୍ତବ୍ୟସ୍ତ ହେଇ ପଡୁଛି। କଣ କରିବୁ କେତେବେଳେ ଜଣା ପଡୁନି ତୁ ଭଲ ତୋର ବିଦ୍ୟାଳୟରୁ ଆସିଲା ପରେ ପଳଉଛୁ ଆଉ
ହଁ ତୁ ବି ଦେଖେ ତମର ସେଇଠି ମୁଁ ବହି କହିଲେ ମୁଁ ତ ବେଶୀ ଆମ
ତୁ ନିଜ ବହି ପଢୁଛୁ ନା ପାଠାଗାରର ବହି ପଢ଼ୁଛୁ।
ପା ନାଇଁ ଲାଇବ୍ରେରୀରେ ଗୋଟେ ଭଲ
ହଁ କହ ହ
ଲାଇବ୍ରେରୀ ର ଗୋଟେ ମାନେ ଯୋଉ ପାଠାଗାରର ଗୋଟେ ଭଲ ଜିନିଷ ହଉଛି। ଯେ ବହି ପୁସ୍ତକ ସବୁ ଏଠି ରଖା ହଉଛି। ଆଉ ସେଇ ପୁସ୍ତକ ସବୁ ଆମକୁ ଅଧ୍ୟୟନ କରିବା ପାଇଁ ଦିଆ ହଉଛି।
ଭଲ ମୁଁ ଶୁଣୁଥିଲି ବି କେତେ କବିତା ଗଳ୍ପ ଏଇ ସବୁ ବି ପୁସ୍ତକ ଅଛି ନା? କେତେ ଆମର ପ୍ରସିଦ୍ଧ ଲେଖକ ଅଛନ୍ତି ବ୍ୟାସକବି ଫକୀର ମୋହନ ସେନାପତି ସମସ୍ତଙ୍କର ଅଛି? ମୁଁ କେବେ ତମ ଘରକୁ ଗଲେ ମତେ ବି ଟିକେ ପା କଠା ଘର ବୁଲେଇ ନବୁ ହେଲା।
ନିହାତି ତୁ ଆସେ ଆମେ ପାଠାଗାରକୁ ଯିବା ଗୋଟେ ଦୁଇ ଘଣ୍ଟା ଯଦି ପାଠାଗାରରେ ଆମେ ସମୟ ବିତଉଛେ ଦେନ୍ ତାହା
କେତେ ଯେ ଆମର ବୁଦ୍ଧି ବଢିବ ହଁ ସତ କଥା କହିଲୁ ଆମର ବା ଏପଟେ ନାହିଁ ପାଠାଗାର। ଏଥରକ କହିଛନ୍ତି ଗୋଟେ ହବ ବୋଲି। ହେଲେ ଜଣାଣି ହବ କି ନାଇଁ ଦେଖାାଯାଉ କଣ ହଉଛି।
ହଁ ହଁ ପାଠାଗାରରେ କଣ? ଅ ଯେତିକି ସବୁ ବିଜ୍ଞାନ ପୁସ୍ତକ ଗୁଡାକ ଅଛି ସବୁ ହିଁ ଅଛି ପାଠାଗାରରେ।
ହଁ କଳା ସାହିତ୍ୟ ବିଜ୍ଞାନ ସବୁ ଥିବ ବାଣିଜ୍ୟ ଆମର ତ ବିଭିନ୍ନ ପିଲା ଅଛନ୍ତି ନା ହଁ।
ହୁଁ ହୁଁ ଏବେ ଯୋଉମାନେ ବି ଚାକିରି ପାଇଁ ପଢାପଢି କରୁଛନ୍ତି ସେ ଚାକିରି ପାଇଁ ଯୋଉ ଯୋଉ ବହି ଦରକାର ତାହା ବି ସବୁ ପାଠାଗାରରେ ଅଛି।
ହଁ ଏଇ ଯୋଉ ପ୍ରତିଯୋଗିତା ମୂଳକ ପରୀକ୍ଷା ମୂଳକ ଯାହାବ ଦରକାର।
ପ୍ରତିଯୋଗିତାମୂଳକ ପରୀକ୍ଷା ହଁ ସବୁ ଚାକିର ପାଇଁ ସବୁ ଗୁଡ ହଁ ହଁ ଗଣିତର ପ୍ରାୟ ଗୋଟେ ହଜାର ସଂଖ୍ୟକ ବହିଥିବ। ହଜାର ପ୍ରକାର ହଜାର ସଂଖ୍ୟା ନିୟମ। କଣ ଏଥିରେ ଯୋଉ ଆମର ହଁ ହଁ ଏଇଥିରେ ଯୋଉ ଆମର ମୁଖ୍ୟ ଭୂମିକା ନିଅନ୍ତି ଯିଏ ଆମର ଅ ଥାଆନ୍ତି ଜଗିବା ପାଇଁ ଲାଇବ୍ରେରିଆନ୍ ଥାଆନ୍ତି ସେ ମୁଖ୍ୟ ଭୂମିକା ନେଇଥାନ୍ତି। ବିଶେଷତଃ ଉ ତାର ଯୋଉ ଆମେ କହିବା ପଇସା କୋଉ ହିସାବରେ ନିଅନ୍ତି ତ ଦୁ ତିନି ମାସକୁ ଥରେ ପଇସା ଦିଅନ୍ତି ନଚେତ ଆପଣ ମାସକୁ ମାସ ହୁଁ ଯିଏ ବର୍ଷକୁ ଚାହିଁବ ବାର ବାର୍ଷିକ ବି ଦେଇପାରିବ। ନଚେତ୍ ସିଏ ଅ ମାସକୁ ମାସିକ ବି ସେ ଦେଇପାରିବ ଆରାମ ସେ ଲାଇବ୍ରେରୀର
ଆଉ ଯିଏ ପ୍ରତିଦିନ ଯିବାକୁ ଚାହିଁବ ମନେକର ମୁଁ ଆଜି ଗଲି ଆଉ କେଉଁ ଦିନ ଯିବି ସେମିତି କେତେ ଅଛି?
ତ ଲାଇବ୍ରେରୀରେ କଣ ଅଛି ନା କଚିତ କେତେ ଜଣ କେବେ କେବେ ଆସନ୍ତି ତ ଯୋଉମାନେ ସବୁବେଳେଭଲେ ବେଲେ ନଥାନ୍ତି ସେମାନଙ୍କ ପାଇଁ ଗୋଟେ ଟିକେଟ ସିଷ୍ଟମ ରହିଛି। ସିଷ୍ଟମ ରହିଛି ସେମାନେ କଣ କରିବେ? ଆସିବେ ଦଶ ଟଙ୍କିଆ ଗୋଟେ ଟିକସ ଟୋ କଟିବେ ଦେନ ତାପରେ ସେମାନେ ଲାଇବ୍ରେରୀରେ ବସିକି ପଢିବେ ହଁ ହଁ ସେଭଳି ଏତେ ସୁବିଧା ସରକାର ଆମକୁ ସମସ୍ତଙ୍କୁ ସବୁ ବର୍ଗର ଲୋକ କଣଙ୍କୁ ଥାଏ।
ସମସ୍ତେ ଲାଇବ୍ରେରୀ ପୁସ୍ତକର ସୁବିଧା ଉଠେଇ ପାରିବେ ସମସ୍ତେ ହଁ ବହୁତ ଭଲ କଥା ଏଇଟା।
ହଁ ଲାଇବ୍ରେରୀରେ ଲାଇବ୍ରେରୀରେ ମୋର ତ ମାନ ମୁ ଦି ଓଳାକୁ ଯାଉଛି। ଦୀପହରକୁ ଯାଉଛି ଆସିଲା ବଳକୁ ଟିକେ ରାତି ହେଇଯାଉଛି। ତ ଲାଇବ୍ରେରୀ ରେ କଣ ନା ଅ ସମସ୍ତେ ସମଙ୍କୁ ଦେଖିଲେ ତମକୁ ମନରେ ଗୋଟେ ତମର ଉନ୍ମାଦ ସୃଷ୍ଟି ହବ ଗୋଟେ ଇଚ୍ଛା ଗୋଟେ ଆକାଂକ୍ଷା ଗୋଟେ ଅଭି୍ସା ସୃଷ୍ ବ ଯୋଉ ଦ୍ଵାରା କି ତମେ ପଢିବା ପାଇଁ ନିଜେ ଆକୁଳ ନିଜେ କଳ ହବ ଯୋଉ ଜିନିଷଟା ଆମେ ଘରେ ପାଇପ୍ ପାରୁନାହୁଁ।
ଜାଣିବାର ଅଛି ନିଜ କିଛି ଗୋଟେ ପରିବାର ଅଛି ସେଇ ଭାବନାଟା ଆସିବ ଆଉ।
ତ ଆଉ। ଉ ତୁ ଘରେ ପଢି ପାରୁଛୁ ନା?
ହଁ କିନ୍ତୁ ସେମିତି ଘରେ କଣ ଟିକେ ପଢିଲି ତାପରେ ରହିଯାଉଛି ଆମର ଯଦି ଏପଟେ ଗୋଟେ ପାଠାଗାର ଥାଆନ୍ତା ମୁଁ ବି ଯାଆନ୍ତି କେତେ ସମୟ ବସନ୍ତି ପଢ଼ିକି ଆସନ୍ତି ହଉ ତାହେଲେ ମୁଁ ବି ଯିବି ତମ ଘରକୁ ନହେଲେ ଆଉ କେତେ ଦିନ ପରେ ମୁଁ ଯାଇକି ଦେଖିବି କେମିତି କଣ ପଢ଼ାପଢ଼ି ହେଉଛି। ନହେଲେ ମୁ
ତମେ ଚାହିଁଲେ ସବୁ କେତେଟା ଛାତ୍ରଛାତ୍ରୀ ହଁ। ତମେ ଚାହିଁଲେ ସବୁ କେତେଟା ଛାତ୍ରଛାତ୍ରୀ ମିଶିକି ତମେ ଚାହିଁଲେ ଯାଇକି ତମେ କଲେକ୍ଟରଙ୍କୁ ଗୋଟେ ଏକ ପତ୍ର ଲେଖି ପାରିବ ଆ ସେଇ ପତ୍ରରେ ତୁ ହଁ ସେ ପତ୍ରରେ ତମେ ଦର୍ଶେଇବ ଯେ ଆମକୁ ଦର କାର୍ ଅଛି ଆ ଲାଇବ୍ରେରୀ ମାନେ ପାଠାଗାରର ଆବଶ୍ୟକତା ଅଛି ହଁ ହଁ ତ ସେମିତିରେ ତମେ ବି ଯାଇ କହିପାରିବ ଯେ
ପ୍ରକାର ମାନେ ଆମର ବଡ଼ ବଡ଼ ଚାକିରି ଅଛି ସେଥିାଇଁ ମଧ୍ୟ ପୁସ୍ତକ ଅଛି ନା ତମ ପାଠାଗାରରେ।
ହଁ ଆମ ପାଠାଗାରକୁ ନିହା ବହୁତ ପରିମାଣରେ ଯୋଉ ଡାକ୍ତର ଅ ମାନେ ଆସନ୍ତି ଡାକ୍ତର ମାନେ କଣ ପାଇଁ ଆସନ୍ତି ତାଙ୍କର ଯୋଉ ପୋଷ୍ଟ ଗ୍ରାଜୁଏଟ ପରୀକ୍ଷା ଗୁଡାକ ଥାଏ ସେ ସେଥିପାଇଁ ଗୋଟେ ଅ ପରୀକ୍ଷା ହୁଏ ସେଇ ପରୀକ୍ଷାକୁ ପାଇବା ପାଇଁ ବୋଲି ସେମାନେ ହଁ ହଁ ହଁ।
ସେମାନେ ସବୁବେଳେ ମନେ ପକ କେବେ ନାଇଁ ଆମେ ଗୋଟେ ପାଠାଗରେ ଯାଇକି କି ଆମର ସ୍ନାତକ ପାଇଁ ପଢ଼ୁଥିଲୁ ବହୁତ
ହଁ ଏଇ ପାଠାଗାର କେତେ ଯେ ଲୋକଙ୍କୁ ମଣିଷ ବନେଇ ଦେଇଛି।
ତାର ପଟାନ୍ତର ନାହିଁ। ସତ କଥା ସତ ଗୋଟେ ପାଠାଗର କେତେ ଯେ ମଣିଷ ସୃଷ୍ଟି କରେ ସେ ଆମ ମୁଁ ତାଙ୍କଠୁ ଗୋଟେ ପରିବାରକୁ ବି ସଜାଡ଼ି ଦିଏ।
ନିହାତି ଗୋଟେ ପରିବାର କୁ ଗୋଟେ ହଁ କୁହନ୍ତୁ। ହୁଁ।
ରୋଜଗାର ରୋଜଗାର କରେ ତାର ପରିବାର କୁ ପୋଷେ ମତେ ଭଲ କଥା ଏଇଟା। କେତେ ସୁନ୍ଦର ତମ ଜିଲ୍ଲା ସୁନ୍ଦର ତମର କେତେ ସୁନ୍ଦର ପାଠାଗାର ଅଛି। ଆଉ
ପ୍ରତ୍ୟେକ ବର୍ଷ ଏଇ ପାଠ ପାଠାଗାର କଣ କରୁଛି ହଁ। ପ୍ରତ୍ୟେକ ବର୍ଷ ଏଇ ପାଠାଗାର କଣ କରୁଛି ଗୁଡାଏ ଅଫିସର କାଢୁଛି ମାନେ ଭାବେ ସେଇ ଅଫିସର ଗୁଡାକ ଆଗକୁ ଯାଇକି ଗୋଟେ ଗୋଟେ ଜିଲ୍ଲା ସମ୍ଭାଳିବେ। ମାନେ ଏଇ ପାଠାଗାରର ଅ
ହ ହଁ ସେଇ ପାଠାଗାରରୁ ତ ଆମର କେତେ ଜିଲ୍ଲାପାଳ ବାହାରୁଥିବେ। ତହସିଲଦାର ଏମାନେ ବି ବାହାରୁଛନ୍ତି।
ନିହାତି ନିହାତି
ପଢ଼ା ସହିତ ତୁ ଅନ୍ୟ ବି ପୁସ୍ତକ ପଢ଼ୁଥିବୁ ବୋଧେ ଅନ୍ୟ ପୁସ୍ତକ ପଢ଼ିବା ଦ୍ୱାରା ଆମର ଆହୁରି ଜ୍ଞାନ ବଢ଼େ। ଆମେ କେତେ ଲେଖକ ଲେଖିକା ମାନଙ୍କର ତାଙ୍କର ଇ ବିଷୟରେ ଜାଣିପାରୁଛେ କି ସେମାନଙ୍କର ଗଳ୍ପ ପଢ଼ିଲେ ଆମକୁ କିଛି ଶିକ୍ଷା ମିଳେ ଯେମିତିକି ଆମର ଫକୀର ମୋହନ ସେନାପତି। ଆଉ କଣ ଗଙ୍ଗା ଧରତି ଲାଭ। ଯେଉଁମାନେ ବି ଅଛନ୍ତି କେତେ ସ୍ଵାଧୀନତା ସଂଗ୍ରାମୀ ମାନଙ୍କ ବିଷୟରେ ରେ ବି ଆମେ ଜାଣିପାରୁଛେ ସେଇ ପୁସ୍ତକ ଗୁଡ଼ାକୁ ଅଧ୍ୟୟନ କରିକି
ନିହାତି ନିହାତି
କେବେ? ପାଠାଗାରରେ ବହୁ ସଂଖ୍ୟକ ଥାଏ। ତାହେଲେ ଗୋଟେ ଛାତ୍ର ବା ଛାତ୍ରୀ ଜୀବନରେ ପାଠାଗାରର ଭୂମିକା ହୁଁ। ବହୁତ ଗୁରୁତ୍ୱପୂର୍ଣ୍ଣ ଭୂମିକା
ବହୁତ ଗୁରୁତ୍ୱପୂର୍ଣ୍ଣ ଏବଂ କେତେଜଣ ଯୋଉମାନେ ଯୋଉମାନେ ତିନି ମାସିକିଆ ବା ବର୍ଷିକିଆ ନେଇଯାଆନ୍ତି। ସେମାନଙ୍କର ଫାଇଦା କଣ ଯେ ସେମାନଙ୍କୁ କିଛିଟା ଇଏ ମିଳିଥାଏ। ଆ ଯୋଉ ଟିକସ ରେ ଛୁଟ ମିଳିଥାଏ ହଁ ମାନେ ଦେଖ ଏବେ ଯଦି ତମେ ଦିନକୁ ଦଶ ଦଶ ଦେଇକି ଯିବ। ଦେନ୍ ମାସିକ ଗୋଟେ ସେଇଟା ଗୋଟେ କେତେ? ହେଇଯିବ ତିନିଶହ ଟଙ୍କା। ଖଣ୍ଡେ ହେଇଯିବ ନାଇଁ କି ହୁଁ କିନ୍ତୁ ମେ ତିନି ମାସରେ ଯଦି ଦୁଇଶହ ପଚାଶ ଲାଗି ଦଉଛ ଦେନ
ତ ମୁ ହଁ ତାହେଲେ ତ ଯୋଉମାନେ ବିଭିନ୍ନ ପ୍ରକାର ଆମର କଲେଜ ରେ ପଢୁଥିବେ ପିଲାମାନେ ସେମାନେ ଜାଣିଛନ୍ତି ସେମାନେ ଏଇଠି ରହିବେ ତ ବର୍ଷିକ
ହୁଁ ହୁଁ ହୁଁ ହୁଁ କେତେ ଜାଗାରେ ତିନି ମାସିକିଆ ହଁ। ଏବଂ ଓ ଆମ ଆମେ ଯଦି ଦେଖିବା ଖୋର୍ଦ୍ଧା ଜିଲ୍ଲାର ଭୁବନେଶ୍ଵର ଦେଖିବା ଆଉ ଗଞ୍ଜାମ ଜିଲ୍ଲାର ବରମପୁର ଦେଖିବା ଆଉ ଏମତି କନ୍ଧମାଳ ରେ ଏମତି ବାଲିଗୁଡାରେ ଏମିତି ଗୁଡ଼ାଏ ଜାଗାରେ ବୋହୁତ ଲାଇବ୍ରେରୀଗୁଡାକ ଅଛି। ତ ସବୁ ଜାଗାରେ ସମାନ ଇକସ୍ ନାହିଁ ସବୁ ଜାଗାରେ ଅଲ
ଅଲଗା ଅଲଗା ଟିକସ ଅଛି ହଁ କୌଣସି ଏରିଆକୁ ଦେଖି ଅଞ୍ଚଳ ଅନୁସାରେ ଟିକସ ରହିବ ଆଉ‌‌। ଯୋଉଗୁଡ଼ାକ ପୁରା ପରିଚିତ ମୁନି ଆଉ ଆମର ଯୋଉ ସବୁ ମହାନଗର ନିଗମ ଗୁଡ଼ାକ ତାଙ୍କର ଟିକସ୍ ଦେଇଥାନ୍ତି।
ହୁଁ ହୁଁ। ଲାଇବ୍ରେରୀଟା ଗୋଟେ ଅ ଉଁ ସୁନ୍ଦର ପ୍ରୟାସଟେ ଆଉ ସବୁ ଜାଗାରେ
ସବୁ ଜାଗାରେ ଇଟା ହ ରହିବା ଦରକାର ହଁ ସବୁ ଜାଗାରେ ହବା ଦରକାର ଆମର ସର କାର କି ସବୁ ଜିଲ୍ଲାପାଳମାନେ ଗୋଟେ ଗୋଟେ ରହିବା କଥା ଏମିତି କି ନାଇଁ ଆମ ଜିଲ୍ଲାରେ ବି ଏମିତି କିଛି ହବା ଦରକାର।
ହୁଁ। ଆମର ଲାଇବ୍ରେରୀ ରହିକି ସମଗ୍ର ସବୁ ଅ ଅଆଗର ଛାତ୍ରଛା
ହଁ ଉପକୃତ ହୋଉଚନ୍ତି ସମସ୍ତେ। ବୋହୁତ ଭଲ କଥା ଏଇଟା ଗୋଟେ।
ହୁଁ କେତେଟା ଜାଗାରେ ମୁଁ ଦେଖିଚି ଅ ହଁ କେତେଟା ଜାଗାରେ ଦେଖିଚି ମୁଁ ଅ କେତେଟା ଲାଇବ୍ରେରୀରେ ପୁସ୍ତକ ଦିଅନ୍ତି ଆଉ କେତେଟା ଲାଇବ୍ରେରୀରେ
ପୁସ୍ତକ ଦିଅନ୍ତିନି ସେଇଠି ପଢ଼ିବାକୁ ଦିଅନ୍ତି ଆଉ ଆମେ ଗୋଟେ ତାଙ୍କର ଥାଏ ଆଉ ଗୋଟେ ବ ଇ ସେଇ ପୁସ୍ତକରେ ଆମେ ସିଗ୍ନେଚର କରିକି ଆଣୁଚେ ପଢିକି ଫୁଣି ର ଖି ଦୋଉଚେ ଆଉ କେତେ ଜଣ ପିଲାମାନେ ବି ନେଇଯାଆନ୍ତି ନାଁ ହଁ କେତେ ଜଣ ପୁ ନ୍ତି ଆଉ ଫେରସ୍ତ କରନ୍ତିନି ବୋଧେ ସେଥିପାଇଁ
ହୁଁ ନେବାର ଯଦି ଅଛି ଦାୟିତଵ ସହ ତାକୁ ଫେରେଇବାର ବି ଅଛି।
ହଁ ନିହାତି ଭାବରେ କାରଣ ଆମେ ଦେଶର ମାନେ ଭବିଷ୍ୟତର ନାଗରିକ ହବା ଦେଶ ସମ୍ଭାଳି ତ ଏଇ ଜିନିଷ ଟା ଆମ ପାଖରେ ରହିବା ନିହାତି ଅତି ଆବଶ୍ୟକ।
ହୁଁ। ଝିଅ ବହୁତ ଖୁସି ଲାଗିଲା ତୋ ସେ ତେ ଦିନ ପରେ କଥା ହେଇକି ହେ ପାଠାଗାର ବିଷୟରେ ଆମେ ଏତେ କଥା ହେଲେ ହ ବହୁତ ବହୁତ ଧନ୍ୟବାଦ ତୋର ସମୟ ମତେ ଦେଲୁ ହ
ହଉ ରହିଲି ହଁ ହଁ।
ହଁ।